କଣ କରୁଛନ୍ତି
ବସ୍ତି ଜି
ବଶିଯ
ହଁ। କଣ କଟିଗଲା?
କିଛି ତ କଟିିନି।
ଓହୋ ହଉ। ଆଉ କଣ ଖାଇଛନ୍ତି?
ମୁଁ ଖାଇଛି ପଖାଳ ଭାତ ତା ସହିତ ଆଳୁ ପୋଡା ବାଇଗଣ ପୋଡା, ଆଳୁ ଭଜା
ଓହ। ଆଉ ତମ ପଡୋଶୀ ଘର ଲୋକମାନେ କଣ କରୁଛନ୍ତି?
ସେ ବର୍ତ୍ତମାନ ନିଦ୍ରାରେ
ସମସ୍ତେ
ଆଜ୍ଞା।
ଓହୋ ଆଉ ତାଙ୍କ ସମସ୍ତଙ୍କ ଘରେ କିଏ କିଏ ଅଛନ୍ତି?
ତାଙ୍କ ଘର ଲୋକ ଅଛନ୍ତି।
ତାଙ୍କ ଘରେ ତଥାପି ତମ ପାଖ ପଡୋଶୀ ମାନଙ୍କ ଅ ଘର ବିଷୟରେ କିଛି ବର୍ଣ୍ଣନା କର ଦି ତିନି ଜଣଙ୍କର।
ଆମ ପଡୋଶୀ ଘର ଲୋକମାନେ ହେଲେ ଅତି ଭଦ୍ର। ସିଏ ଆମ ଦୁଃଖ ସୁଖରେ ଆମ ସାଥିରେ ଠିଆ ହୁଅନ୍ତି। ସବୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରନ୍ତି ଆଉ।
କାଲି ରଜଖର୍ଚ ରଜ ଖର୍ଚ୍ଚ କରି ହେବେ କେତେ ଟଙ୍କା ଦେଇଛନ୍ତି ତମକୁ?
ଏଇ କେତେ ଗୋଟେ କୋଟି
ଓହୋ। ନା ଆମ ଆମ ପଡୋଶୀ ମାନେ ତା ସେମାନଙ୍କଠୁ ବହୁତ ଭଲ।
ହଁ। ତମ ରଜ ମହୋତ୍ସବ କରୁଛନ୍ତି ଆଉ।
ହଁ ହେଟା ସେଟା କେବଳ ମୋ ପାଇଁ
ତୋ ପାଇଁ ତୁ ଏକୁଡିଆ ଖେଳିବୁ।
ହଁ ସେଥିପାଇଁ ଗୋଟେ ଦୋଳି କରିଦେଇଛନ୍ତି ମାନେ ମୋ ପାଇଁ ସ୍ପସିଆଲ ମାନେ ଗୋଟେ ବଢିଆ ଦୋଳିରେ କରିଦେଇଛନ୍ତି ମୋ ପାଇଁ ଆଉ। ହଁ। ଆଉ ତମ ଗାଁରେ ସବୁ ମାନେ କୋଉ କୋଉ ଋତୁରେ କଣ କଣ ହୁଏ ସବୁ ମତେ ଟିକେ କହୁନ?
ଆମ ଗାଁ ରେ
ହୁଁ।
ଆମ ଗାଁ ରେ ଖରା ଋତୁରେ ବସା ହୁଏ। ବର୍ଷା ଋତୁରେ ଖରା ହୁଏ।
ଆ
ଆଉ ଶୀତ ଋତୁରେ ଶୀତ ମଳେ ଆଉ
ବା ବା ମ ମ ମାନେ କ କ କହିବାର ଅର୍ଥ ସେଆନଥିଲା। ଆପଣ ଭୁଲ ବୁଝିବେ।
ଆରେ ତୁ ଖାଲି ଶୁଣୁ ମୁଁ କଣ କହୁଛି।
ନା ନା ଯୋଉ ମାନେ କୋଉ ଋତୁରେ କି କି ପର୍ବପର୍ବାଣୀ ହୁଏ ସେ କଥା ମୁଁ ପଚାରୁଥିଲି ନା କି
ଆରେ ଆମର ସେଇଟା ପରା ଶୀତ ଋତୁ ତୁ ରେ ଖରା ପର୍ବ ହୁଏ।
ହଁ।
ଆଉ ତୁ ଜାଣିପାରୁନୁ ଆଉ।
ତମ ଗଛରେ ପିଜୁଳି ହେଇଛି ନା ନାଇଁ।
ହୁଁ। ଆମ୍ବ ବି ଗୋଟେ ଗୋଟେ ଫଳିଛି।
ଓ ହୋ ଆମର ଆମ୍ବ ଗଛ ହେଲେ ନାହିଁ।
ଆମ୍ବ ଗଛ ନାହିଁ।
ନା।
କଁ କହୁଛୁ ମ ।
ସତରେ ଆମ ଘରେ ନାହିଁ ଆମର ଯୋଉ ଗଛ ଦିଟା ଥିଲା ତାକୁ ହାଣି ଦିଆଯାଇଛି ।
କେବେ?
କେତେ ଦିନ ହେଲାଣି ଆମ ଘର କରାହେଲାଟୁ ତାକୁ ହାଣିଦିଆଯାଇଛି।
ଓ ହୋ।
ହଁ ଆଉ ତମ ପଟେ ତ ମୁଁ ଶୁଣିଥିଲି କଣ ଖରା ହଉନି ଆଉ।
ହୁଁ ଆମ ଆଡେ ଖରା ହଉନି ଆଉ।
ଓ ।
ଆମ ଆଡେ ବରଫ ପଡୁଛି ଯେ ମୁଁ ଗୋଟେ ଚାଦର ଟେ ଘୋଡେଇ ହେଇକି ବସିଛି ପରା।
ଓ ହୋ। ଆଉ ତମ ଜୀବନର ଲକ୍ଷ୍ୟ କଣ?
ଜୀବନର ଲକ୍ଷ୍ୟ ହେଲା କି ଗୋଟେ ଭଲ ମଣିଷ ହୋଇ ଲୋକମାନଙ୍କୁ ସାହାଯ୍ୟ କରିବି ବୋଲି ଭାବୁଛି।
ଓ ହୋ ମୁଁ ଭାବିଲି ତମ ଜୀବନର ଲକ୍ଷ୍ୟ ବୋଧେ ରାଜ ମିସ୍ତ୍ରୀ ହବ।
ନା ନା ନା।
ଓ ହୋ। ଆଉ ଆଜି ଘରେ ତମ ଘରେ କଣ ରୋଷେଇ ହେଇଥିଲା?
ଆମ ଘରେ?
ହୁଁ
ପନିର ଛତୁ ସାଲାଟ୍ ଆଉ ଦହିବରା ଆଉ
ଓ ହୋ।
ହେଇଥିଲା ଆଉ ସବୁ ଆଉ।
ଆଉ ତମକୁ କଣ କଣ ରୋଷେଇ କରି ଆସେ?
ମତେ?
ହଁ।
ମୁଁ କିଛି ଜାଣିନି।
ରୋଷେଇ କଣ ଜାଣିନ?
ମୁଁ ଆଳୁ ଭାଜି ଶିଖିଛି।
ହଉ ହଉ। କାଲି କୁଆଡେ ଯିବ ବୁଲିବା ପାଇଁ?
କାଲି କୁଆଡେ ଯିବ କି କାଲି? କ୍ରିକେଟ ଖେଳିବି ନା ଆଉ।
ଆଉ ତମ ଗାଁରେ କଣ ରଜରେ ତମ ଗାଁ ପୁଅ ପିଲାମାନେ ଖୋ ଖୋ କବାଡି ଖେଳନ୍ତିନି?
ହୁଁ କବାଡି ପ୍ରତିଯୋଗିତା ଲାଗେ ଗେ ନା ଆଉ।
ଓହୋ।
ରଜ ଆମେ ଭାବୁଛୁ ଯିବୁ ଦେଖି ମହୋତ୍ସବ। ମାନେ ଠିକ ନାହିଁ ଯାଇପାରୁ।
କଣ ପାଇଁ?
ପା ଭଲ କରୁଛନ୍ତି କି ନାଇଁ।
ଓହୋ ଆମେ ଆଜି ମୁଁ ଯାଇଥିଲି ସକାଳୁ ଆଜି ମୋ ଦିନଚଯ୍ୟା ସକାଳୁ ପାଞ୍ଚଟାରେ ଉଠିଲି ତାପରେ ନିଜର ନିତ୍ୟକର୍ମ ସାରିକି ଗାଧେଇ ପାଧେଇକି ମୋ ସାଙ୍ଗମାନଙ୍କ ସହିତ ଟିକେ କଥା ହେଲି। ତାପରେ ବାହାରିକି ଗଲି ଆମ ପଡ଼ୋଶୀ ଗାଁକୁ ଗଲି ଟିକି ଆଉ ବାବା ବୁଧେଶୂରଙ୍କୁ ଦର୍ଶନ କରିକି ସେଠି ବଜାରରେ ଟିକେ ଲୋକମାନଙ୍କର କେତେ ଭିଡ଼ ହେଇଛି ରଜ ମହୋତ୍ସବ ପାଇଁ ସେସବୁ ଦେଖି ଠିକ ତାପରେ ଖାଇ ପିଇକି ଭଲରେ ଏବେ ଖରା ବେଳେ ବୁଲି ବୁଲି ଆସିଲି ଆଉ।
ଓହୋ।
ହଁ।
ବୁଲିିବାଲିକି ଆସିଲ ଆଉ।
ହଁ।
ଆଉ ଆଗ ଯୋଉ ଭବିଷ୍ୟତ କଣ ଚିନ୍ତା?
ଭବିଷ୍ୟତ ଚିନ୍ତା।
ଅନ୍ଧାର ନା ଆଲୋକ?
ମୋର ଟର୍ଚ୍ଚ।
ଓହୋ ଲ ଣ୍ଠନ ଗୋଟେ ଧରିକି ବଇଲୁ।
ହଁ ମୁଁ ମୁଁ ସବୁଆଡେ ମୋର ଭ୍ରମଣ କରିବାର ବହୁତ ଇଚ୍ଛା ହେଲେ ମୁଁ ଆଜି ପର୍ଯ୍ୟନ୍ତ ଆମ ଗାଁରେ ତାରିଣୀ ମନ୍ଦିର ଦେଖିନି। ରହ ଛିଣ୍ଡିଯିବ। ଆଉ ତମ ସାନ ଭାଇଙ୍କର କେତେବେଳେ ନୂତନ ପୋଷାକ କିଣା ହେଇଛି।
ତା ପାଇଁ କିଛି କିଣା ହେଇନି।
ସେ କଣ ଖାଇଚି?
ଆମେ ଯାହା ଖାଇଲୁ।
ଓହୋ ଆଉ ତା ବୟସ ତା ଉଚ୍ଚତା ତା ଓଜନ ସେ ସବୁ କଣ କେମିତି?
ସେ ସବୁ ବର୍ଷକୁୁ ଥରେ ଆସେ। ସିଜିନ ବାଇ ସିଜିନ୍।
ଏବେ କଣ ଅଛି?
ଏବେ ସେ ଟିକେ ଝଡିଯାଇଛି।
ତା ଓଜନ ପାଖାପାଖି ଗୋଟେ କୁଇଣ୍ଟାଲ କି ଦେଢ କୁଇଣ୍ଟାଲ ଣ୍ଟାଲ ଭଳିଆ ହବ।
ଓହୋ। ରହ ମୋ କିଲିପିଟା କାଇଁ ନାଗୁଚୁ ଓ ହୋ।
କଣ ଓହୋ?
ମୁଁ କହିଲି ଆଉ ତମ ସାନ ଭାଇର ଯଦି ଓଜନ ଗୋଟେ କୁଇଣ୍ଟାଲ ପାଖାପାଖି ହବ ସେଇଟା ଭାବିକି ମତେ ଆଶ୍ଚର୍ଯ୍ୟ ଲାଗିବ ତ ସେଥିପାଇଁ ଏମତି କହିଦେଲି।
ଏତେ କଥା କାଇଁ ଗୋଟେ ଗପଟେ କହ ମୁଁ ଶୁଣୁଚି।
ଗପ ଗୋଟେ କାଉଟେ ଥିଲା। ଜୋରେ ମାନେ ଖରା ଦିନରେ ତାକୁ ଭୋଉ ଯୋ ଅ ମାନେ ଆମ ଗାଁରେ ଗୋଟେ ଉଁ କାଉଟେ ଅଛି ଯେ ସିଏ ତାକୁ ବୋହୁତ ଖରା ଦିନରେ ଖ ଶୋଷ ଲାଗିଲା କୋଉଠି ଖୋଜିଲା ଖୋଜିଲା ପାଣି ପାଇଲାନି ତାପରେ ଗୋଟେ ଅ ଗୋଟେ ଜାଗାରେ ପାଣି ଥିଲା ସେଠୁ କେମିତି କଷ୍ଟରେ ପଶିକି ପାଣି ପିଇଲା। ଆଉ ସେଠୁ ସେ ବାହାରି ପାଇଲାନି।
ଓହୋ ଏମିତି ତାହେଲେ। କଣ ଶିଖିଲ ଗପରୁ?
ଗପରୁ ଶିଖିଲୁ କି କଣ ଶିଖିବୁ କାଉଠୁ କାଉଟା ଆମଠୁ ଶିଖିବ। ଆଉ ତମୁକୁ କଣ ଖାଇବା ପାଇଁ ଭଲ ଲାଗେ ମିଠା ନାଁ ଖଟା?
ମୁଁ ପିତା।
ଅ ହ। କଲରା ଜୁସ୍ କରିକି ପିଇଦୋଉଥିବ ତାହେଲେ ନାଁ?
ହୁଁ କଲରା ନିମପତ୍ର
ଓହୋ ସେସବୁ ହେଲେ ତାହେଲେ ଚଳିବ।
ହୁଁ ହୁଁ। ସମୟ ଅତି ନିକଟତର ହୋଇ ଆସିଲାଣି।
ହଁ।
ବୋହୁତ କଥା ହେଲେ ଟି କେ
ମୁଁ ମୁଁ ଏବେ ଫୋନ କରିବି ଆଁ।
ନାଁ ନାଁ ନାଁ ନାଁ ମୋର ସରୁ ଆଗ। କଣ ପାଇଁ ମ?